ଏବେ ଶୁବୁଚି ତ?
ହଁ ହଁ ଶୁବା ଯାଉଚି।
ହଁ ବୋଧେ ନେଟୱାର୍କ ପାଇଁ କଟିଗଲା ଆଉ।
ହଁ ପା।
ହୁଁ। କେତେ ଦିନ ପରେ ମାନେ ଏଇ ଯୋଉ କଲ୍ ଆଉ କରିବା ପାଇଁ କେତେ ଦିନ ପରେ ଆସିଲା ଜଏନ୍ କରିବାର କେତେ ଦିନ ପରେ ଆସିଲା କଲ୍ କରିବା ପାଇଁ ମୋର ତ ଏ ଯାଏଁ ମାନେ ମୁଁ ତିନି ଦିନ ହେଲା କରୁଚି ଖାଲି ମାନେ ରିସିଭ୍ କରିପାରୁଚି କିନ୍ତୁ କରିପାରୁନି ସେ ଟାକ୍ସଟା ଆସୁନି ମୋ ଥିରେ କେତେ ଦିନ ପରେ ଆସିବ ସେଇଟା? ନା କେତେଟା କଲ୍ କଲା ପରେ ଆସିବ?
ନାଇଁ ମୋର ତ କଲ୍ ଅପସନ୍ ଆସିଲା ବୋଧେ ତମେ ନୂଆ ବୋଲିକିନା ତମର ନୂଆ କିଛି ବୋଧେ ଅଛି।
ହଁ ନୂଆ
ହଁ ନୂଆ ଯୋଉମାନେ ଆଡ୍ ହୋଉଚନ୍ତି ତାଙ୍କର ଏମିତି ଆସୁଚି ବୋଧେ।
ହଁ ଆପଣଙ୍କର କେତେ ଦିନ ପରେ ପରେ ଆସିଲା ଯୋଉ ଏଇଟା ଯେତେବେଳେ ଫାଷ୍ଟ ଜଏନ୍ କଲେ?
ହଁ ମୋର ତ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ତ ଆସିଲା।
ସାଙ୍ଗେ ସାଙ୍ଗେ ଆସିଲା କଲ୍ କରିବା ପାଇଁ?
ହୁଁ।
ମୋର ତ ତିନି ଚାରି ଦିନ ହେଇଗଲାଣି ଆସୁନି।
ସେଟା ଗ୍ରୁପରେ ନ ହେଲେ ପଚାରିଦୋଉ ନାହାଁନ୍ତି।
ହଁ ମୁଁ ଆଜି ପଚାରିବି ତାଙ୍କୁ ତାହଲେ।
ଇଂଲିଶ ମିଡିୟମ ନା ଓଡିଆ ମି ଡିୟମ ପିଲା?
ହଁ ଏଇ ଟିଉସନ ଇଂଲିଶ
ତମର ପ୍ରୋବ୍ଲେମ ହୋଉଚି ସେଇଥିପାଇଁ କଟି ଯାଉଚି।
ହଁ ହେଇଥିବ ଏଇଠି ବ ର୍ଷା ହୋଉଚି ତ ଆମର ସେଥିପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ଆଉ।
ଉଁ ହୁଁ ମୁଁ କହିନି ଇଂଲିଶ ମିଡିୟମ ନା ଓଡିଆ
ଇଂଲିଶ ମିଡିୟମ ଟା।
ଓ ହୋ।
ହୁଁ।
ବର୍ଷା ଏବେ ହୋଉଚି।
ଏବେ ଛାଡି ଯାଇଚି ଟିକେ ୟା ପୂର୍ବରୁ ହୋଉଥିଲା ବର୍ଷା। ଦିନ ଯାକ ତ ଆଜି ବର୍ଷା ଲାଗିଚି ଆମର।
ହଁ ବା ଆଜି ଦିନ ସାରା ତ ବର୍ଷା ହୋଉଚି ଆଉ।
ବାକି ଯୋଉ ଖରା ହୋଉଥିଲା ଏତେ ଗରମ ହୋଉଥିଲା ଏବେ ବର୍ଷା ହେଲା ଭଲ ଲାଗୁଚି।
ହଁ ହଁ ଏଇ ଖରା ଟା ହୋଉ ଥିଲା ବୋଲି ବର୍ଷାଟା ହେଲେ ଟିକେ ଭଲ ଲାଗୁଚି। ହଁ।
କେତେ ଜୋରେ ଖରା ହୋଉଥିଲା।
ହଁ ବା ଘରୁ ପଦାକୁ ବାହାରି ହେଇହୁଏନି ଯୋଉ ଗୁଳି ଗୁଳି ଖରା ଗରମ ହୋଉଥୁଲା।
ଆମର ତ ଏପଟେ ବୋହୁତ ଖରା ହୁଏ।
ହଁଅ।
ଓପରା ବେଶୀ ଖରା
ହ
ଖରା ମାନେ ଏଇ ବର୍ଷ ଏ ବର୍ଷ ଏମିତି ବର୍ଷା ହେଇନଥିଲା ମାନେ ଯୋଉ ସେପଟେ ତ ବର୍ଷା ହୁଏ। ମାନେ ସେପଟ ସାଇଡ଼ରେ ବର୍ଷା ହୁଏ। ଏପଟ ସଇଡରେ ଏମିତି ବର୍ଷା ଆଗରୁ ହେଇନଥିଲା ମାନେ ଏଇ ବର୍ଷ ହେଇନଥିଲା।
ଏ ବର୍ଷା ତ ଯାହା ହୋଉ ଏପଟ୍ ଘଡଘଡି ଯୋଉ ଚଡକ ମାରୁଚି ଏ ବର୍ଷ ବୋହୁତ ଜୋରେ ଜୋରେ ମାରୁଚି।
ଉଁ ହୁଁ। ଯାହା ହୋଉ ବର୍ଷା ହେଲା ଆଉ ଭଲ ଲାଗୁଚି ଟିକେ।
ହଁ ଥଣ୍ଡା ଥଣ୍ଡା ଏବେ ଲାଗିବ ଟିକେ।
ହୁଁ ଟାଉନ ଆଉ ଟାଉନଟାରେ ବେଶୀ ଗରମ ପୁଣି ଏନା।
ହଁ।
ରାତି ରାତିରେ ଟିକେ ଆମର ଥଣ୍ଡା ଲାଗେ କଣ କି ଏଇ ଆମ ଘର ସାଇଡରେ ମୁଁ ଟିକେ ପାଖରେ ଯାଇଚି ନଦୀଟା
ଓହୋ ହଁ।
ମହାନଦୀଟା ଏପଟୁ ଯାଇଚି ନା ଏପଟୁ ସିଆଡ଼େ ଯାଇଚି।
ହୁଁ।
ସେଇଟା ସେଇଟା ଏପଟେ ଯାଇଛି ବୋଲିିକି ରାତିରେ ଟିକେ ଉଁ ଥଣ୍ଡା ପବନ ଆସେ। ରାତିରେ ଟିକେ ଥଣ୍ଡା ଲାଗେ। ଆଉ ନହେଲେ ଦିନରେ ଯୋଉ ଗରମ ହୁଏ ଘରୁ ବାହାରି ହୁଏନି। ଘର ଭିତରେ ବି ରହି ହଏନି।
ହଁ ପା ଝାଞ୍ଜି ବାଡେଇଲେ ଆଉ ପୁଣି ଗ ଛାତଟା ଗରମ ହେଇଗଲାଠୁ ଫ୍ୟାନ୍ ଲାଗିଲେ ପୁରା ଗରମ ପବନଟା ତଳକୁ ଟାଣିବ।
ହଁ ପରା। କଣ କରିବା।
ହ
ଆଉ କଣ କରୁଥୁଲେ।
ଏଇଠି ବସିଥିଲି ଆଉ ତମେ ପଢୋଉଚ
ହୁଁ ସେ ତ ତାକୁ ଦେଇଦେଇଚି ସେ କରୁଛନ୍ତି।
ହୁଁ।
ପଢେଇବି ତାପରେ ସାରିବ ଅ ଚାରଟାରେ କ ଚାରଟାରେ ଷ୍ଟାର୍ଟ କରିଥିଲି ସେ ଛଅଟାରେ ସାରିବି ଆଉ।
ହୁଁ।
ଆପଣଙ୍କ ସହିତ ଖାଲି ଏଇ ଗୋଟେ କଲ୍ କଥା ହେଇଗଲା ପରେ ପଢ଼େଇବି ତାଙ୍କୁ ଆଉ।
ଉଁହୁଁ। ସିଆଡେ କେତେ ନୋଉଚନ୍ତି ଇଂଲିଶ ମିଡିୟମ ଛୁଆ
ଏ ମୁଁ ଏ ହଜାର ଦୋଉଚନ୍ତି ଜଣକୁ। ତାର ସିକ୍ସ କ୍ଲାସ୍ ଅନୁସାରେ ସେ ହଜାରେ ଦୋଉଛି।
ଉଁହୁଁ।
ଦିଇ ଜଣ ଜାକ ହଜାର ହଜାର ଦିଇ ହଜାର ଆଉ।
ହୁଁ।
ମାନେ ଓଡ଼ିଆ ମିଡ଼ିୟମ ଗୁା ଟିକେ କମ୍ ଦିଅନ୍ତି।
ହଁ ସେମାନେ ଓଡିଆ ମିଡିୟମ କଣ ମୁଁ ତ ଯେତେବେଳେ କରେ ଓଡିଆ ମିଡିୟମ ମୁଁ ପାଞ୍ଚଶହ ଲେଖେ କରେ ଇଂଲିଶ ମିଡିୟମ ହେଲେ ହଜାର ଲେଖେ କରେ।
ହଁ ହଜାର ଦୋଉଛି।
ଦେଖ ପରେ ଛୋଟ ଦେଖିକି ଏମିତି ପାଞ୍ଚ ସାତଶହ ଯେମିତି ଦିଅନ୍ତି ଆଉ ବାଧ୍ୟ କଣ କରିବୁ।
ହଁ ଆଉ ଆଉ କଣ ମାଗିପାରିବ କି ମୋତେ ଅଧିକ ଦିଅ ବୋଲି।
ହଁ ନାଇଁ ତାପର ଛୁଆଙ୍କର ବି ଆଗ୍ରହ ହେଲେ ପଢେଇବାକୁ ଇଚ୍ଛା ହଉ ପଇସା ଦିଅନ୍ତି କି ନଦିଅ ନାହିଁ ଭଲ ପାଠ
ହୁଁ ହୁଁ ହଁ ସେଇଟା ଠିକ୍ କଥା।
ହୁଁ।
ଯଦି ଭଲ ପଢ଼ୁଥିବ ତାହେଲେ ପଇସା ଦିଅନ୍ତୁ କି ନଦିଅନ୍ତୁ ପଢ଼େଇବାକୁ ଇଚ୍ଛା
ହଁ ବା ତାର ସେମାନେ ତାଙ୍କ ପରିବାର ଲୋକ ବି ନିଜେ ହି କୁହନ୍ତି ନହିଁ ପଢିଲେ ଝିଅଙ୍କ ପାଖରେ ପିଲା ପଢୁଛନ୍ତି ସେମାନେ ବି କହିବେ କି ନାଇଁ ତମେ ଟସନ କର ଆମେ ତମକୁ ଅଧିକ ଆଉ ଶହେ ବିଶ ମିଶେଇଦବୁ ଏମିତି ବି କରନ୍ତି ଛୁଆ।
ହଁ ହଁ।
ହଁ।
ପଢ଼ୁଛି ତଥାପି ଭଲ ଭଲ ପଢ଼ୁଛନ୍ତି ଦିଇ ଜଣଙ୍କ।
ଯେ ଛୁଆ ପଢିଲେ ଯୋଉ ପିଲା ଆଗ୍ରହ କରିଥାବେ ତାଙ୍କୁ ପଢେଇବା ପାଇଁ ଇଚ୍ଛା ହବ୍। ଗୁରୁ ଗୋଟେ ପିଲା ଅଛନ୍ତି ପଣସ ପଚ ନଲେ ଖେଲେ କି ପଢ ପଢ
ହଁ ପରା ଆଗରୁ ଆଗରୁ ମୁଁ ଯୋଉ ଟିଉସନ କରିଥିଲି ଆଗରୁ ଯୋଉଠି କରିଥିଲି ସେ ମାନେ ସେଠି ହିଁ ଦୁଇଟା ଛୁଆ ଥିଲେ ସେ ଛୁଆ ଦୁଇଟା ମାନେ ତାଙ୍କୁ ଯେତେ ବାଡ଼େଇଲେ ବି ତାଙ୍କର ପାଠ ଜମା ହବନି।
ହୁଁ।
କଣ ହବ ଯାହାର ହବାର ଥିବ ହବ।
ଜବରଦସ୍ତି ପାଠ ପଢିଲେ ଆମେ କଣ ହବ ତାଙ୍କର ତ ଏଇ ନିଜର ତ ଗୋଟେ ମନ ନାହିଁ କି ନାଇଁ ପାଠ ପଢ଼ିବୁ କି ଆମେ ଖାଲି ବାପା ମା ଚିଟିଏ ବୋିକିନା ଜମରିକି କାନ୍ଦିବ ବକି ଆସିବା କଥା।
ହଁ। ସେୟା ହଁ। ଏମତି ଯୋଉଁ ପିଲା ଫାଷ୍ଟରୁୁ ମାନେ ଛୁଆଦିନୁ ପାଠଟା ଧରି ଆସିଥିଲା। ସେ ଭଲ ପଢ଼ିବ, ଆଉ ଯେଉଁ ଥରେ ଥରେ ଯାହାର ଯୋଉ ପିଲାର ଥରେ ପାଠ ପ୍ରତି ଗୋଟେ ଖରା ଏ ପଳେଇ ଆସିଲା ସିଏ ଆଉ ପଢିବନି। ଯାହା କହିଲେ ବି ଯେମିତି ତୁମେ ତାକୁ ଭଲରେ କୁହ କି ସେ ବାଡ଼ା କି ଯାହା କର ସେ ଆଉ ପଢ଼ିବନି।
ହଁ ବା ଇଚ୍ଛା ଶକ୍ତି ଗୋଟେ ଥିବା ଦରକାର ଇଚ୍ଛା ଶକ୍ତି ନଥିଲେ କିଛି କରିବେନି।
ହୁଁ ହୁଁ ହଁ ସେଇୟା। ସେଇଟା ଆକ୍ଚୁଆଲି ମାନେ ଛୁଆଦିନ ବାପା ମା ଫାଷ୍ଟ ଯିଏ ପଢ଼ାଉଛନ୍ତି ସେଇ ଅନୁସାରେ ତାକୁ ଆଗ୍ରହଟା ଦେବା ଦରକାର ଯେମିତି ସେ ପଢ଼ିବ ତାର ଆଗ୍ରହ ଆସିବ ପଢ଼ିବା ପାଇଁ ବଲେ ତା ତାର ନିଜେ ନିଜେ ତାର ଆଗ୍ରହ ହବ ନିଜେ ପଢ଼ିବ।
ଆଜିକାଲି ପିଲାଙ୍କର ଡର ରହୁନି।
ହଁ ହଁ ଠିକ।
ସେଇଟା ଗୋଟେ ପଏଣ୍ଟ ହେଲା କି ଆଜିକାଲି ଛୁଆଙ୍କର ଡର ରହୁନି, ଯାହାଫଳ ସେପ ଚିଡୁଛନ୍ତି ବାଡଉନାହାନ୍ତି ବାଡେଇ ଦେଲେ ଆମେ ଟିକେ ଶହିଯିବା ଆଉ। ଏଇ ମନୋବୃତି ଯୋଉ ରହୁଛି ମାନେ ଆଉ ପଢି ବିି ପାରୁନି ଗେହ୍ଲା ହେଇଯାଉଛନ୍ତି ଆଜିକାଲି। ଏଠି ଅଧିକା ନା ଆମର କଣ ପାଠପଢା ହବ ହଁ। ହଁପା ଆମେ ଯେନ୍ତି ମାଡ ଖାଇଚୁ ଯଦି ଏମାନେ ମାଡ ଖାଇବେଏମାନେ କହିବେ ଆମେ ସ୍କୁଲ ଆଉ ଯିବୁନି ତ। ହଁ। ମୁଁ ବି ଛୁଆ ଦିନେ ଡରିକିଯାଏ ଗୋଟେ ଜଣେ ସାର୍ ଥିଲେ ଆମର ଅଶୋକ ଥରେ ବୋଲି ତାଙ୍କ ନାଟି ଥିଲା। ତାଙ୍କୁ ଦେଖିଲେ ତ ମୁଁ ଜିମିନି ସ୍କୁଲ। ତାଙ୍କୁ ଦେଖିବି
ହଁ ପରା।
ତାଙ୍କୁ ଦେଖିବି ମୁଁ ଦଉଡିବି ପଳେଇ ଆସିଲୁ ମୁ ନାଇଁ ମୁ ଆଉ ଯିବିନି ପୁଣି ଟେକି ଟେକ ମତେ ନେଇକି ସ୍କୁଲରେ ଛାଡିକି ଆସିବେ। ହେଠୁ ସାର ଆସିକି କଣ କରିବେ କବାଟ ଟାକୁ ଦେଇଦେବ।
ହଁ।
ନାଇଁ ସେ ସାର୍ ବହୁତ ରାଗି ଗୋଟେ ଚଟକଣା ମାରିଥିଲେ ମୁଁ ଥରେ ପେଣ୍ଟରେ ସୁସୁ କରିଦେଇଥିଲି। ସେଥିେ ମୁଁ ଆଉ ଡ଼ରିକି ଯାଇନି। ମୁଁ କହିବି ନାଁ ସେ ସାର ଅଛନ୍ତି ମୁଁ ଯିବିନି। ଟେକିକି ନିଆଯିବ ଚାବି ପକାଯିବ ଆଉ ଚାବି ପକେଇଲା ମାନେ ତ ଆସିପାରିବିନି।
ହଁ। ସେମିତି ଆମ ଛୁଆ ଦିନେ ଥିଲା ପାଠ ପଢା ସେମିତି ହେଉଥିଲା।
ହଁ ଏ ଏମାନେ ଆଉ କଣ ଯେମିତି ଗୁରୁ ଶିଷ୍ୟ ସମ୍ପର୍ବ ଥିଲା ଏମାନେ ଆଉ ରଖିଛନ୍ତି ଏମାନେ ତ ଖାଲି କାରଣ ଗାଲୁ କରୁଛନ୍ତି। ଆମବେଳେ କଣ ଡରୁ ଥିଲେ ବୋଲି ପାଠଟା ସେତେବେଳେ ହଉଥିଲା। ତାରେ ଦଣ୍ଡମୁକ୍ତ ଅଞ୍ଚଳ କରିଦେଲା ସରକାର ଯେ ଆଉ ପିଲାମାନେ ହୁଁ ବାଡେଇବେନି ବୋଲିକିନା ତାରେ ପିଲାମାନଙ୍କ ମନୋବଳ ବଢିଗଲା।
ଏଇ ଯେଉଁ ଏନ୍ଇ ପି ଲାଗୁ ହେଲା ତାପରଠୁ।
ହଁ।
ନାଇଁ ଦଣ୍ଡ ମୁକ୍ତ ତ କେବେଠୁ ହେଇଗଲାଣି ମାନେ କେବେଠୁ ଆମ ଆମ ଫାଷ୍ଟରୁ ଆମ ଛୁଆ ଦିନୁ ହେଇଯାଇଛି ଦଣ୍ଡମୁକ୍ତ କିନ୍ତୁ କିନ୍ତୁ ଓ ଟ୍ୟୁସନ୍ ଫ୍ୟୁସନରେ ମାଡ଼ ହୁଏ ଚଳେ ସେଇଟା। କିନ୍ତୁ ଏବେ ଏବେ ଆଉ ନାହିଁ ସେମିତି।
ତାପରେ ବି ଟ୍ୟୁସନରେ ବି ବାଡେଇଲେ ପିଲାମାନେ କଣ କରିବେ ଆଉ ଆସୁନାହାନ୍ତି।
ହଁ।
ମୁଁ ଯୋଉ କୋଚିଂ ରେ ଥିଲି ସାର୍ କଣ କରନ୍ତି ଭଲ ପଢାନ୍ତି ପିଲାମାନଙ୍କୁ। ସେଠି ବାଡେଇବେ ଯଦି ପିଲାମାନେ କଣ କରିବେ ଆସିବେ କହିବେ ସାର୍ ଦେଖିଲେ କହିଲେ ମୁଁ ଜଦି ପିଲାଙ୍କ ଭଲ ପାଇଁ ବାଡଉଛି ପିଲା ବି ଆସୁନାହାନ୍ତି ମୋର ଲସ୍ ହଉଛି ଯାହାହଲେ ପଇସା ଦିଅନ୍ତି ଛୁଆମାନେ ହଜାର ଲାଖେ। ସାର୍ କହିଲେ ମୁଁ କାଇଁ ବାଡେଇବି ମୁଁ କାଇଁ ମୋର ଲସ୍ ହବ ତେଣୁ ଛୁଆ ପଢନ୍ତୁ ନ ପଢନ୍ତୁ ଯିଏ ପଢିଲା ସେ ପଢିଲା।
ହଁ। ହଁ ଠିକ୍।
ସିଏ କାଇଁ ଆଉ ତାଙ୍କ ବୃତ୍ତି ଟାକୁ ନଷ୍ଟ କରିବେ।
ହଁ ଅଁ। ସେଇୟା ଆଉ।
ଆଉ କଣ ଖାଇଥିଲ? ହାଲୋ।
ହଉ ଠିକ ଅଛି ଦ-ଦଶ ମିନିଟ୍ ତ ହେଇଗଲାଣି ରଖୁଛି।
ହଁ, ହଁ ଯାଏ ଟିଉସନ୍ କରିବି ଆଉ।